ହଁ
ଅ ହଁ ମୁଁ କହିଲି ଆଉ ଆଉ ଆଉ କ କଣ ଖାଇଛ ଆଜି?
ଆମର ଆଜି ତ ଘରୁ ଗୋଟେ କୁଣିଆ ଆସିଥିଲେ ଆଉ ତାଙ୍କୁ ଯାଇଥିଲି ନେଇକି ଆସିଥିଲି ବାରଟା ବେଳେ ତାଙ୍କର ରୋଷେଇ ବାସ ହେଇଥିଲା। ଛତୁ ତକାରୀ, ଡାଲି ଅଁ କାକୁଡି ଟମାଟୋ ର ସାଲଟ ଆଉ ଡାଲି ଆମ୍ବ ଉ ଆମ୍ବ ପାଚିଲ ଆମ୍ବ
ବହୁତ ଆଇଟମ କରି ଖାଇଛ ଆଉ
ହେଁ ହେଁ ହେଁ ଆଉ ତମର କଣ ଏଇଠି ହେଇଥିଲା
ଆମର ଏଠି ଭାତ ଶୋୟାବଡି ଆଉ କିଛି ନାହିଁ। ଆଜି ହଁ ଆଜି କଣ ହେଇଛି ଆଜି ଅପା ଭଲ ଟେଷ୍ଟ୍ ଟି କରିଥିଲେ ପିଲା ଆଜି ପ୍ରାୟ ମାନେ ଡବଲ ଖାଇଛନ୍ତି।
ଟେଷ୍ଟି କରିଥିଲେ ଯେ ଏତେ ଆଳୁ କଣ ସ୍ୱାବିନ ବଡି ଆଉ କଣ? ଖାଲି ଆଳୁ ସବିନ ବଡ଼ି ଫାଲି କିଛି ନହିଁ?
ନାଇଁ
ଆ ଠକିଲ ଆଉ
ଆର
ତମର ମେନୁ ରୋଟିନ ରେ କଣ ଥିଲା?
ଅଁହଁ ମେନୁ ଆଜି କଣ ଥିଲା ମୁଁ କହିବି ଦେଖିଲ ପର୍ ଦେଖିଲା ପରେ କହିବି ଆଉ।
ଯାହାେଲେ ବି ସବୁଦିନି ଖାଉଛ ଗୋଟେ ଅମ୍ ଆନୁମାନିକରେ କହିଲ ଦେ କି
ଆଜି ଗୁରୁବାର ସେ ପୋଟଳ ତରକାରୀ।
ପୋତଳ ଟଗା ଦେଲା ହଉ ଚଳିବ ସ୍ୱାବିନ ଗୋଟା ଟ ଟିକେ ଆଡ଼ଭାନ୍ସ ଅଛି। ଭଲ ଅଛି ଚଳିବ। ଚଳିବ ଯେ ଯାହାହେଲେ ବି ଟିକେ ଡ଼ାଲି ଟିକେ ହେଇଥିଲେ ପିଲାଙ୍କୁ ଆଉ ଟିକେ ଭଲ ହେଇଥାନ୍ତା।
ହୁଁ। ଆ କାଳାଇ ଯୋଉ ତମେ ଯୋଉ ଆଣିଥିଲ ଚକୋଲେଟ ସେଟା ଆହୁରି ବଳିଛି ଶହେଟା ଶହେଟା କି ଦେଢ଼ଶହ ଙ୍କ ବଳିଛି ଆହୁରି।
ଖାଇଲ ଆମକୁ ଦେଲନି।
ହଁ ତମ ଅଛି ତମ ପାଇଁ ପରା ଏ ମିଠା ଆସିଛି ବୁଝିଲ।
ମିଠା ଆସିଚି।
ଆଉ
ଯିବା ମୁହାଁ ମିଠା କରିବା ଆଉ।
ସନ୍ଧ୍ୟାବେଳେ ବଣ୍ଟା ଆଉ କିଛି କରିନାହାନ୍ତି ଆଉ କିଛି ଦେଇନାହାନ୍ତି।
ଓହୋ ନା ଆମେ ସେଲିବ୍ରେଟ କରିବା ରାତି କି।
ନାଇଁ ସେ ତ ମନା କଲେ ପୁରା ତାଙ୍କ ବାପା।
ଓହୋ।
କହିଲି କାଇଁ ସେଲିବ୍ରେଟ କରିବ ସେଟା ମିଠା ଆଣି ଦେଇଦେବି ଖାଇଦବା ଆଉ।
ହ ହଉ।
ଆଉ ସିଏ ଯାହା କହିବ ନା ଆଉ ତମେ ଆଉ ଅଧିକ କହିବ। ତ ତାଙ୍କ ପୁଅର ଇଛାଥିଲା କିନ୍ତୁ ସେଲିବ୍ରେସନ କରିବା ପାଇଁ।
ଭଲ ଆଉ ସେଲିବ୍ରେସନ ପାଇଁକା ତାଙ୍କ ପୁଅ ଇଚ୍ଛା ମାରିଦେଲେ ଆଉ।
ହୁଁ ର ହୁଁ ବୁଝିଗଲା ନା ଆଉ।
ଯାହା ହଉ ମାନେ ଅ ଅଳି କରିନି ପିଲାଟା ସେଇଟା ହେଲା ବଡ଼ କଥା।
ଶ ତ ଭଲ କିଲାସ ବିଶ୍ୱଜିତ୍ ଭଲ ପିଲା ଟା।
ହଁ। ନିହାତି ବହୁତ ଭଲ। ଆଉ ଗୁଡ଼େ ଗୁଡ଼େ ପିଲା ଅଛନ୍ତି ମାନେ କହିବା ନାଇଁ ଆମକୁ ରାତିରେ ମୁଁ କେକ୍ କାଟିବି ମାନେ କାଟିବେ କେକ୍ କାଟିଲେ ହେଲେ ଜନ୍ମଦିନ ହବ। ନହେଲେ ନାଇଁ ଆଗେ ମୋ ପାଇଁ ଇଁ କେକ୍ କଟା ଯାଉ।
ହଁ ଜସି ମୁ ତ ମନା କଲି କହିଲି ନା କାହିଁ କେକ୍ କାଟି ତାପ ଆମ କେକ୍ କେକ୍ କାଟିଲୁ ନା ଆଉ
ହୁଁ।
ଆଉ ଆଉ କଣ ତଣ କୋଡ଼ ବାହାଘର ଆଉ କଣ ଅଛି କୁହ କୋ ସୋଲାର ଦେଲଣି ଆଉ
ସୋଲାର କଣ ଆଜି ଗୋଟେ ପି ଲୋକକୁ ଯୋଉ ଏଇ ଗଲା ବୁଧୁବାର ଦିନ। ମୁଁ ତାକୁ ଯାଇଥିଲୁ ବ୍ୟାଙ୍କକୁୁ
ହଁ।
ବ୍ୟାଙ୍କ କୁ ଯାଇଥିଲୁ। ସିଏ ମତେ ତା ପୂର୍ବ ଦିନ ମୁଁ ଯାଇଥିଲି ତା ପୂର୍ବ ଦିନ ମୁଁ ବ୍ୟାଙ୍କକୁ ଯାଇ ଥିଲି ଯାଇଥିଲି ବ୍ୟାଙ୍କରେ ଗୋ ଟେ କ୍ଷୀରୋଦ କୁମାର ସାହୁ ବୋଲି ଲୋକଟା ତାର ଲୋନ୍ ଆଗରୁ ହେଇଥିଲା ଡ଼େଟଫ ବାର୍ଥ ଜନ୍ମ ଭୁଲ ଥିଲା ବୋଲି କ୍ୟାନସେଲ କରାଗଲା। ହେଲା କ୍ୟାନସଲ କରାଗଲା। ତାର ଏବେ ପୁଣି ଲୋନ ଟା ସାକସନ୍ କରାଗଲା। ତାଙ୍କର ଜଣଙ୍କର କରାଗଲା କିନ୍ତୁ ଆଉ ଦି ଜଣଙ୍କର ଆମର ତାଙ୍କ ପାଖରେ ପେଣ୍ଡିଂ ରହିଲା। ମୁଁ ଯେତେବେଳେ ସେ ସାର୍ଙ୍କୁ ଯାଇକି କହିଲି ସାର୍ ଆଉ ଦିଟା ରହିଲା ଆଉ ଆଜି କରିଦେଲେଣିି ନା ତାଙ୍କର ପ୍ରୋସେସ ସିଂରେ ଅଛି ଜଣେ ଏମିତି କହିଲା ମୁଁ କହିଲି କାହା ପାଖରେ ପ୍ରୋସ ସିଂରେ ଅଛି ନା ଫିଲ୍ଡ ଅଫିସର ପାଖରେ ମୁଁ ସେ ଫିଲ୍ଦ ଅଫିସର ପାଖକୁ ଗଲି। କିହିଲି ସାର ଆଉ ଦିଟା ଇଏ ଥିଲା ଆଉ ଆପଣଙ୍କ ପାଖରେ ଅଛି ନା କଣ ମୋ ପାଖରେ ଅଛି ମୁଁ କହିଲି ସେ ସେ ସାର କହିଲେ ଆପଣଙ୍କ ପାଖରେ ପ୍ରୋସେସିଂ ରେ ଅଛି କିଏ ତା ରାଗିକିରି
ହଁ।
ଟିକ ରଇଥା। ସବୁଛ ଓ ଭମାଟ ହ
ଖୋଲା ହେଇଛି ପଳା କବା ଖୋଲା ହେଇଛି ପଳେଇ ଆସ।
ହଁ ହଉ।
ତମେ ତମେ କଣ ପାଉଛ ମିଳୁଛି ତୁମ କୁହ?
ମୁଁ କହୁଥିଲି ଇ ଆଉ ମୁଁ କହିଲି ତାଙ୍କୁ କମ୍ପୁଟର କୋର୍ସ କରିଥିଲ।
କମ୍ପୁଟର କୋର୍ସ ମୁଁ କରିନି ମାନେ ଲାପଟପ ଚଲେଇଛି ଆଉ ମୁ ଜାଣିଛି ସବୁ ଚଲେଇ ଜାଣିଛି ବହୁତ ଫାଷ୍ଟ ହ
ୱାଡ ଫର ମିନିଟ କେତେ ସ୍ପିଡ?
ହଁ ଅଛ ଆଉ ହଁ। ମିନିଟ ଫର ମିନି ରେ ଗୋଟେ ମିଟିରେ ବାଡେଇଦେବି କୋଇଟା ବାଡ ବାଡେଇଦେବି ଆଉ।
ଗୋଟେ ମିନିଟରେ କୋଡିଏଟା ବାଡେ
ହଁ।
ଓ ହହଁ ନାଇଁ ଭଲ ଅଛି ତଥାପି ଯେ
ହ ତମେ ତମ ଫାଷ୍ଟ ବାଡଉଚ ମୁଁ ଜାନନୀ ତମଟା।
କୋଉ କଣ କୋର୍ସ କରୁଛ ନା କ
କିଛି ଆଉ କରିନି ଲାପଟପରେ ତମେ ବହୁତ ଫାଷ୍ଟ ଲାପଟପ ସେମି ଚଲେଇ ବି ଆଉ
ହୁଁ ନାଇଁ କୋର୍ସ କରିଦବ ନା ଆଉ।
ଲାପଟପ ଚଲେଇଛି। ଆଉ ବିଲୁକୁ ବାଡା ହଉଚି।
ସେ ବା ହଳିଆ ଟା ଜମାରୁ ଶୁଣୁନି ଗୋଟେ କଥା କହିଲେ ଖାଲି ଚିଲଉଛି। ଯେତେ କହୁଛି ପାଟିକରନେଇ ପାଟିକରନେଇ ଜମାରୁ ଶୁଣୁନାହାନ୍ତି।
ଆହୁରି ଚାରି ମିନିଟ ଅଛି ଟେ ଲାଗି ରହିଛ କହ ନହେଲେ ପଇସା ଫଇସାା ଆସିବନି?
ତମେ ହଷ୍ଟେଲରେ ରହୁଛ ଏମାନଙ୍କୁ ଟିକେ ଗାଇଡ କରନ୍ତ ନା ଆଉ।
ହ କରିବା କରିବା।
ଆଜି ଆଜି ସନ୍ଧ୍ୟା ବେଳେ ଦବ। ଟିଉସନ କରିବ ତାକୁ ଆଜିଟିକେ ସନ୍ଧ୍ୟା ବଳେ ପଚାରିବ କଣ ପାଇଁ ସବୁ ପାର୍ଟି କରୁଥିଲେ।
ହମୁଁ ଟେକି କଚାଡି ଆଜି ହଁ?
ପାଠ ପଚାରିକି ବାଡ଼େଇବୁ।
ତାକୁ ଟେକିକି କଚାଡିଦେବି ଆଜି ହଁ?
ନିଧୁମ ବାଡେଇବ ଯଦି ନ କହିପାରିବ ପୁଣି ନିଧୁମ ବାଡେଇବ।
ଅଳ୍ପ କଥା ଶୁଣୁଚନ୍ତି।
ଅପାଙ୍କୁ ବିି ଦି ଦିଟା ଅପା ନ ଅପାଙ୍କୁ ବି ଦିଇଟା ଥୋଇଦବ। କଣ ଏମିତି କଣ ରୋଷେଇ କରିକି ଦୋଉଚ।
ସେଗୁରା ତାଙ୍କୁ କୁହା ହବ ଆଜି ଏ ଶୁଣ କାଳେ ଆଉ ଗୋଟେ କଥା। ଆମର ମେନୁ ନୂଆ ମେନୁ ଗୋଟେ କରିଦେଇଚୁ ତମେ କରିଦବା ଆଜି ଆଁ।
ଫୁଣି ଗୋଟେ କି ମେନୁ?
ହଁ ଆଉ ସିଜନ ଚେଞ୍ଜ ହୋଉଚିନା ସେ ଯୋଉ ପଖାଳ ଭାତଟା କାଟା ହେଇଚି।
ଖାଇବା ତମେ ସିଆଡେ ଯାଅ?
ଆ ଶୁଣୁନାହାନ୍ତି ଯେ ଯେତେ କହିଲେ ପାଟି ଖାଲି କରୁଚନ୍ତି ପାଖେରେ ଆଉ କୋହୁଚି ନଏଜ ସାଉଣ୍ଡ ଆସିବନି।
ଅଲଗା ।
ଅଂ ହଉ।
ସେଇ ଆଉ ତିନି ମିନଟି। ଆଉ ମୁଁ କଣ କଲି ଯାଅ ସେପଟକୁ।
ହଁ।
ରୋଲରେ ଆସିଲା ରୋଲେ ନହେଲେ ପାଟି କରିବ।
ନାଇଁ ମୁଁ ତାକୁ ଗୋଡ଼ଉଚି ସିଏ ଏଇନେ ପଳେଇବ।
ହଁ। ଆଉ ଆମର ଆଉ ଦି ମିନିଟ ଅଛି ମ ସେ ଗଲେ ସରିଲେ ସରିଲା। ହୁଁ ଟିକେ ବୁଲାବୁଲି କରିଦେଲେ ହୁଁ ହୁଁ ମୁଁ କୋହୁଥିଲି ଆମର ଗୋଟେ ଭେନୁଟେ କୋଉଦିନ କରିବ କୁହ?
ସେ ସେ ମେନୁ ଆର୍ ତେଲରେ ଲେଖିକି ବା ଚପ ଚପକେଇ ଦିଅମ କିଏ ଏତେ ଟାଇପ କରୁଚି। ହଜାରେ ଥର ମେନୁ ଚେଞ୍ଜ କରାଯାଏନି। ନା ନା ହଜାରେ ଥର ମେନୁ ଚେଞ୍ଜ କରାଯାଏନି।
ସିଜନର ଅ ସିଜନ ଚେଞ୍ଜ ହେଲା ବେଳେ ମେନୁ ଚେଞ୍ଜ ହବ ଆଉ। ପିଲାମାନେ ପଖାଳ ଖାଇଲେ ଥଣ୍ଡା ହେଇଯିବ।
ହୋଉ ତାହେଲେ କଢିବା ଆଉ।
ହଁ କରୁ ଯଦି ଦେଖିଆ ମାନସ ଗୁରୁଜୀଙ୍କୁ କହିବା। ତମ ପ୍ରସ୍ତାବଟା ପକେଇବା ପ୍ରସ୍ତାବଟା ମାନସ ଗୁରୁଜୀଙ୍କୁ ଯିବ। ତମେ ଜାଣିନ କାଲି କାଲି ମାନସ ଗୁରୁଜି ପ୍ରଧାନ ଆଚାର୍ଯ୍ୟର ଚାର୍ଜରେ ଅଛନ୍ତୁ। ବୁଝିଲ।
କଣ ପ୍ରସ୍ତାବ?
କାଲି ପ୍ରସ୍ତାବ କୁହାହବ କୁହାହବ ମୋ ମନର କା କାଲା ହେଇ ଏଁ ମେନୁଟା କରିବେନି କଁ ହେ ଏଟା ହାତରେ ଲେଖିଦିଅ ବୋଲି। କାଲି ପ୍ରଧାନ ଶିକ୍ଷକ ଚାର୍ଜରେ ଅଛନ୍ତି ମାନସ ଗୁରୁଜୀ କାଲି କୁହାହବ ଦମ
ଅପା କୋହୁଚନ୍ତି କ ଚାଲୁ ଚାଲୁ ଗୋଟେ।
ହଁ ଆମେ ତ ଝିଅ ପିଲା ଆଉ। ଆମେ ଆଉ ତ ଆଉ ତମେ ଆଉ କଥା ହେଲାନି ଆଉ ତମେ କାଇଁ କୋହୁଚ ତମେ ତ କାଟିକୁଟାକି ଦେଲ ଇଏ କରି। ମଅ ପଟାକୁ କାଟିଦେଲେ। ଯାହା ହୋଉ ତୁମ ଭାଗ୍ୟ ତୁମ ଭାଗ୍ୟ ଅଛ ଥରେ କଥା ହେଇଯାଇଚ। ପୁରା ଆକଟଭି ସେଟା ମାନେ କଟିଗଲା ନା କଣ ସେଟା?
ସେଟା ଆ-ନାହିଁ ସେ କଲ ଟା ଅଛି ନା ତାଙ୍କର।
ଆଚ୍ଛା ଅଛି ତାହେଲେ କେମିତି କଟିନି କେମିତି?
ଆମର ସିଏ ଅନିଷ୍ଟାଲ ମାଇଲେ କିଛି ଫରକ୍ ପଡିବନି ଆ
ଆମେ ମାରିଦବୁ ଫରକ୍ ପଡିବ ଆ
କାରଣ ତ ସିଏ ଆକ୍ଟିଭ ନାହାନ୍ତି ଆମେ ଆକ୍ଟିଭ ଅଛେ।
ହଁ ଭଲ ହେଲା ଆଉ। ଆଉ କଣ ଖବର ଆଉ ଆଉ ବାହାଘର ପାହାଘର ସୁ ସାଙ୍ଗ ମାନଙ୍କର ଯ ନାଇଁ ହେଇନି ଆଉ ଗୋ ଚାଳିଶ ମିନିଟ ଆଉ ଏଗାରଟା ହଉ ଏଗାର ମିଣ୍ଟି। ଏଗାର ମିଣ୍ଟି।